ହ୍ୟାଲୋ। କଣ କରିବା ଆଉ ଗାଧେଇ ଯାଉଛି।
ଓ କେତେ ମାନେ କେମିତି ଆଜି ବହୁତ ଟାଇମ ଇଏ ହେଇ କରିଦେଲ। କଣ ହେଲା ତମେ ବହୁତ ୱେଷ୍ଟ କରିଦେଛ ଆଜି।
ଟାଇମ ୱେଷ୍ଟ।
କଣ
ମାନେ ବୁଝିଲି ନା।
ଆରେ ବୁଝିବୁ ନା କଣ?
ହେଲେ ଉ କୋଉଠି ଏବେ?
ଯୋଉଠି ଅଛି ଆଉ ସେଈଠେ ଆଉ।
ଦୋକାନରେ ଦୋକାନରେ ହେଲା ଆଉ। କଣ ଚାଲିଛି କାମ?
କାମ ତ ଚାଲିଛି ରୋଷେଇ କାମ ଚାଲିଛି ବର୍ତ୍ତମାନ।
ହୁଁ ହୁଁ ଖାଇବା ପିଇବା?
ଖାଇବା ପିଇବା ମାନେ ବୁଝି ହେଲାନି।
ଖାଇବା ପିଇବା କଣ କଲେଣି?
ଏ କରିପାରିନି ଆଉ।
ଓହ ହେଲା ଆଉ। ଆଉ ଗାଁ ଆଡେ କେବେ ଆସିବ?
ଗାଁଆଡେ ଯିବା ଚାରି ପାଞ୍ଚ ମାସ ପରେ ନହେଲେ ଗୋଟେ ବର୍ଷ ପରେ ଦେଖିବା ନହେଲେ ଆଉ।
ହଁ ହଁ ବାହା କେବେ ହବ?
ହାଁ
ଯେବେ କିସ୍ମତରେ ଟାଇମ ଆସିବ। ଯେବେ ଆସିବ ଆଉ ବୟସ ହବ ତେବେ ବାହା ହେବାନା ଆଉ। ତ ତାଠୁ କଣ ବା ଭାବି ଭାବିଦେଲେ ହବକି।
ଠିକ ଠିକ।
କଣ ଠିକ ଠିକ ତୁମେ ସିନା ବାହା ହବନି ଖାଲି କୁ ଧରିବ ତାକୁ ଧରିବ ବୁଲିବ।
ଆମର
ତମର ମ୍ୟାଡ଼ାମ
ଆଁ।
ଅଛନ୍ତି
ସୁଭୁନି ତ।
ତମର ସିନା ଅଛନ୍ତି ଆମର କିଏ ଅଛନ୍ତି।
ଆମର କିଏ ଅଛି ଆଉ।
କିଏ ଅଛି ପୁଣି ଏଇଟା କଣ କହିହେବ କିଏ ଅଛି। କହିଲେ ବୁଝିବାର ଅଛି ନା ଆଉ।
ଇନାହାନ୍ତି କି?
ଆମର ସମୟ ହେଇନି।
ହବ ହବ।
ସମୟ ହେଲେ ଯିବା ଆଉ।
କଣ ହେଲା?
ରୋଷେଇ କାମ ଟିକେ ଅଳ୍ପ ବାକି ଅଛି ତାପରେ ଯିବା ଗାଧେଇ କରିବା ଗାଧା ଗୁଧି ସରିଲା ପରେ
ହଁ।
ପୋର୍ଟ ଯାଇକି ଯିବା ଆଉ।
କାହା ଘରେ ରହୁଛୁ ବା?
ଆମେ ରହୁଛୁ ତିନି ଜଣ ଚାରି ଜଣ ତିନି ଜଣ ଆଉ।
ଓହୋ ଆରେ ଆମ ପଟର ଆଉ ଜଣେ କିଏ ରହୁଛି?
ଆମ୍ଭ ପଟର ଆଉ ପିଲା କେହି ନାହାନ୍ତି।
ଆସିଥିଲା ତ ଜଣେ
ହଁ ହଁ ଜଣେ ତ ଆସି ଥିଲା ଆଉ ଜଣେ ଭାଇଙ୍କର ସାନ ଭାଇ ରହୁଛି।
ହୁଁ ହୁଁ। ହ
ତାହେଲେ ସ୍କୁଲ କଲେଜ ଖୋଲା ହବ ନା।
ହଁ ଖୋଲା ହେଲା ସବୁ ଯାଉଛନ୍ତି।
ମୁଁ ଶୁଣିଥିଲି କଣ ମୁଁ ଶୁଣିଥିଲି କଣ ସବୁ ବୁକ୍ ଗୁଡ଼ା ସବୁ ଭୁଲ୍‌ ଭାଲ୍‌। ହେଇଛି ବୋଲି ନ୍ୟୁଜ ଗୁଡା ସବୁ ଦେଖିଥିଲି।
ହଁ ବହି
ହଁ।
ହଁ ସେଇଟା ଭୁଲ୍‌ ଭାଲ୍‌ ହେଇଛି ଟିକେ।
ଖ ସ୍କୁଲ ଛୁଆଙ୍କର ସବୁ ବହି ଭୁଲ୍‌ ଭାଲ୍‌ ହେଇଯାଇଛି।
ହଁ।
କେମିତି କଣ କରିବେ ସେଇଟା ସରକାର ବୁଝି ହଉନି।
ହବ ଆଉ ଭୁଲ୍ ଭାଲ୍ କେମିତି ହେଇଛି କେଜାଣି?
କେମତି ଶଜେନ
ହୁଁ।
କେମିତି ଗୋଟେ ଭୁଲ୍ ଭାଲ୍‌ ହେଇଯାଇଛି ଆଉ।
ହଁ।
ତାର କେମିତି କଣ ହବ ଜଣାପଡ଼ୁନି।
ଆମର ଏବେ କିଛି ଏବେ ବନ୍ନ୍ଦଗୋଡ ଯାତ୍ରା ଗୋଟେ ଅଛି ଆଉ ଗୋଟେ ଭୋଜି ଟେ ଅଛେ ଆଉ ଖାଇଯିବା
ଆଉ କଣ ଖବର?
ଖବର କିଛିନାଇ ଖବର ଆଉ ଖବର କାଗଜ କିଏ ପଡୁଛି?
ଆଗୁଡ ଦେକୁଛ
ହଁ।
ଗୋଟେ ଦେଖୁଛ ସବୁବର ଗୁଡାକ କଉଠ ଜାଣିଛ
ଦେଖା ହଉଛି ଆସୁଛି ସବୁ
ତମ ପଟେ ବର୍ଷା ହ
ଗୋଟେ ବୈଠକ ଅଛି ବୈଠକ ରେ ଆସୁଛି।
ତମ ପଟେ ବର୍ଷା ହବ ନା କଣ?
ବର୍ଷା ଏବେ ନାଇଁ ସନ୍ଧ୍ୟା ବେଳକୁ ହଉଛି।
ହାବି ସେ ବଢେଇ ପା ବବେ ବଢେଇଆ ପା ବିଲ ତୁ ବାବୁ କମେଇଣୁ ନା ପିଅ ହଉ ଶଣଖିବେ କ୍ଷମା କରିଦେବ ମୁଁ ଭୁଲ ଶବ୍ଦ ଉଚ୍ଚାରିଣ କରିଦେଲି।
ହୁଁ ହୁଁ।
ଏମିତି କରିବାର ନଥିଲା।
ଠିକ୍ କଥା ଠିକ୍ କଥା।
ହ ମୁଁ ଯୋଉ ଶବ୍ଦର ଉଚ୍ଚାରଣ କଲି ସେଇ ଶବ୍ଦ ଟା ୟା ପାଇଁ ବୋହୁତ ଇଏ।
ଖରାପ ଆଜ୍ଞା। ହଉ ହଉ ଆଉ ଗାଧା ପଧା ସବୁ ସରିଲାଣି ତାହେଲେ।
ଦୟାକରି ଆପଣ ଟିକେ ଏସ୍ ମେସ୍ ଚେକ୍ କରନ୍ତୁ।
ଆଜ୍ଞା।
ଏସେ ମେସ୍ ଟି ଚେକ୍ ମାନେ ଦେଖଉନାହାନ୍ତି ଯାଇକି ଟିକେ ଏସ୍ ମେସ୍ ଟା କଣ ଆଇଚି ଆପଣଙ୍କୁ।
ଆଜ୍ଞା ଆଜ୍ଞା। ଠିକ ଅଛି।
ହ
ଆପଣ ଯାହା କହିଲେ ଆମେ ସେଟା କରିବୁ ନିହାତି। ହ୍ୟାଲୋ।
ଆ ପରେ ସେମିତି ଗୋଟେ କରିବୁ ଆଉ କଣ?
ଆଜ୍ଞା ଆଜ୍ଞା ହେଲେ କିଏ କିଏ ଅଛନ୍ତି ଆ
ଏଟା କୁ ଦେଖିଲେ।
ଆଜ୍ଞା ଦେଖିଲି।
ଆମେ ତ ଅଛୁ ଅଛୁ ଆଉ।
କେତେ ଜଣ ଅଛନ୍ତି।
କଲିବା ଚାରି ଜଣ ବୋଲି।
ଓହୋ ଏପଟେ ଟିକେ ନେଟ୍ ସ୍ଲୋ ତ।
ହୁଁ। ଆମର ଟିକେ ନେଟ୍ ୱାର୍କ ପ୍ରୋବ୍ଲେମ୍ ରହୁଛି।
ଆଜ୍ଞା ଏପଟେ କିଛି ଟିକେ ଭଲ ସେ ଶୁଭା ଯାଉନି।
ତା ପରେ ଏମିତି ବି ଗରମ ଯୋଉ ପ୍ରକାରେ ହୋଉଚି।
ହଁ ତମେ ତ ଥଣ୍ଡା ପବନ ଜାଗା ରେ ରହୁଚ।
ଘରେ ଟିକେ ଏସି ପବନ ଟିକେ ରହୁଚି ଯେ
ହୁଁ।
ଘରେ ରୁମ୍ ରେ ମାନେ ହେଲା ବେଳ କୁ ଟିିକେ
ବାହାରକୁ ବାହାରିଲା ବେଳକୁ ଟିକେ କଷ୍ଟ୍ ଲାଗୁଚି ଆଉ ନାଇଁ କିି।
କଷ୍ଟ୍ ଲାଗୁଛି ଆଉ ଯେତେବେଳେ ଦୋକାନ୍ ରୁୁ ବାହାରି ପଡିବୁ ସେତେବେଳକୁ ବୋହୁତ ଗରମ ଲାଗେ। ଦୋକାନ୍ ପଶି ଗଲେ କାଶ୍ମୀରି ଭଳିଆ ଲାଗେ। ସେଇ ଭଳିଆ ହଉଚି ଆଉ କଣ କରିବା।
ହୁଁ। ଲେ ଆଉ କଣ କରିବା ଆଉ। ଆମେ ତ ଏବେ ବର୍ତ୍ତମାନ୍ ଗାଧେଇବା ପାଇଁ ଆସିଚୁ ନଦୀ ସାଇଡ୍ ରେ ଏବେ ବସି ଚୁ ଆଉ ଛୋଟ ଛୋଟ ପିଲା ଏରାଗ ସବୁ ଗାଧଉଚନ୍ତି ଆଉ।
ପଢ଼ିଆ ଆଉ। ନାରୀ ମାନେଙ୍କା।
ନାଁ ନାଁ ନା ନାରୀ ଫାରୀ ନାହିଁ ବା।
ଆଉ ଏଇଟା କେବଳ କେବଳ ପୁରୁଷ
ପୁରୁଷ ମାନଙ୍କ ପାଇଁ।
ନାଁ ନାରୀ ମାନଙ୍କ ପାଇଁ ଅଲଗା।
ନାରୀ ମାନଙ୍କ ପାଇଁ ଉପର ଗୋଟେ। ଆମେ ମାନେ ସବୁ ପୁରୁଷ ମାନେ ସବୁ ତଳ ପଟେ।
ହୁଁ ହୁଁ।
ହୁଁ।
ତା ହେଲେ ଏମିତି କଥା ଆଉ ନାଇଁ ହଉ ଭଲ ଆଉ କଣ।
ହୁଁ ସବୁ ଆସୁଚନ୍ତି ନାରୀ ମାନେ ବି ସେପଟୁ ଆସୁଚନ୍ତି ଯେ କିନ୍ତୁ ସେ ଏପଟକୁ ନଜର କଲେ ଆଉ କଣ ହଉଛି।
ହୋଇ କଣ କରୁଚନ୍ତି? କମଟି ବଳେଇଗଲେ।
ହାଲୋ। ହାଲୋ।
କୁହନ୍ତୁ।
କଣ କଣ କରୁଛନ୍ତି କିଛି ଶୁଭା ଯାଉନି।
ଆଉ କଣ ଖବର ଆଉ କଣ ଗାଁ।
ଗାଁ ଖବର କଣ ଭୋଜି ହବ। ଗାଁ ରେ ପିଲା କିଏ ନାହାନ୍ତି। ବର୍ତ୍ତମାନ ମୁଁ ଯାଇଥିଲି କାଲି ନୁହଁ ପଅର ଦିନ ଯାଇଥିଲି।
ତା ହେଲେ କେହି ନାହାନ୍ତି ନା। ଗଲା ଆଉ।
ବିକାଶ ଭାଇ। ହଁ ବିକାଶ ଭାଇ ତାପରେ ପବିତ୍ର ମିିତୁ କା ଥିଲା।
ହେ। ଆପଣ ଭୋଲ ବାଲ
ଆଁ।
ଆପଣ ଭୁଲ ଭାଲ କହୁଚନ୍ତି।
କଣ ଭୁଲ ଭାଲ କହିଲି ହଉ ଯଦି ଭୁଲ କହିଥିବି କ୍ଷମା କରିଦେବେ ଆଉ। ହୁଁ ହୁଁ ହୁଁ।
ନା ସେଥିପାଇଁ ଆଉ ଭଗବାନ ଧନ ଦଉନାହାନ୍ତି। ବୁଝିଲୁ।
ହୁଁ।